ହଁ
ହଁ ନମସ୍କାର୍
ନମସ୍କାର୍ ନମସ୍କାର୍
ଆଉ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ ରୋଷେଇ ଆରମ୍ଭ
ରୋଷେଇ କରିବେ ଆଜି କଣ ଡିନର ରେ ହୋଉଚି?
ଦିନରେ ସେମିତି କିଛି ନାହିଁ ରୁଟି ଆଉ ଭେଣ୍ଡି ଆଳୁ।
ହଁ ସେମିତି କିଛି ନାହିଁ ଏଇଟା ତ ଭଲ ସେଟା ସାଧା ଖାଇବା ସବୁଠୁ ବେଷ୍ଟ। ଟାଉ ତେଲ ମସଲା ଖାଇବା ଅପେକ୍ଷା ଏଇ ସବୁ ଖାଇଲେ ଭଲ ସନ୍ତୁଳା, ଭଜା
ଦେହ ପାଇଁ ଭଲ ନାଇଁ?
ହଁ ଦେହ ପାଇଁ ଭଲ ଏସବୁ ଖାଇବା କ
ମସଲି ବେଶୀ ଖାଏନି କି କରେନି ବି।
କଣ ଭଲ ନା ଆଉ? ସନ୍ତୁଳା ସନ୍ତୁଳା ବନାନ୍ତି ନା ନାଇଁ
ହୁଁ।
ସନ୍ତୁଳା ଆପଣ କେମିତି ବନାନ୍ତି?
ହନ୍ତା
ହୁଁ ସମସ୍ତଙ୍କର ଷ୍ଟାଇଲ ଅଲଗା ନା ସମସ୍ତଙ୍କର କରିବା ଷ୍ଟାଇଲ ଟା ଅଲଗା।
ତ ହଁ କିି କିଏ ତ ସିଜେଇ କିରି ତାକୁ ଇଏ କରନ୍ତି। ହେଲା ଜେଦି ଆମର କଞ୍ଚା କଦଳୀ, ଅମୃତଭଣ୍ଡା, ବାଇଗଣ, କଖାରୁ ଏ ସବୁ ଥିବ ନା ଆହୁରି ଭଲ ହବ।
ହୁଁ ତ ଆଗେ
ସେ ସବୁ ତା ହଁ ତାକୁ ନାଇଁ ନାଇଁ ଡାଇରେକ୍ଟ କରେ ମୁଁ ଆଗକୁ ଆ ଛୋଟ ଛୋଟ କରି କାଟିକିରି ତାପରେ ଆ ଆମେ ତ ଖାଉ ନା ଇଏ ନା ପିଆଜ ରସୁଣ ଖାଉ ନା। ଖାଲି ଅଦା, ଭୃସଙ୍ଗ ପତ୍ର ଆଉ ଫୁଟଣ, ଶୁଖିଲା ଲ କା ଏଇ ସବୁ ଦେଇକିରି ତାକୁ ଛୁଙ୍କ କରିଦିଏ। ଆଉ ତାଉ ଘୋଡ଼େଇ ଘୋଡ଼େଇ ଟିକେ ଭାଜି ଭାଜିକିରି ହଁ ମାନେ ସିଝିଲା ପରେ ପାଣି ଦବ। ପାଣି ଟା ଡାଇରେକ୍ଟ ଦେଲେ ହେଟା ସିଜିବନି ସିଜିବା ପାଇଁ ଟାଇମ୍ ଲାଗିବ।
ଓହୋ ସେ ଭଜା ଟା ଟିକେ ଭାଜି ହେଇଗଲା ପରେ ପାଣି ଦିଅନ୍ତୁ।
ହୁଁ ଭାଜିକିରି ସେଟା ତା ତେଲରେ ମାନେ ଟିକେ ସିଝିଯିବ। ସେଟା ଟିକେ ମାନେ କଣ ଶୁଖା ଶୁଖା ହେଇଗଲା ପରେ ତାପରେ ପାଣି ଦେଲେ ପାଣିଟା କେତେ ସମୟ ଲାଗୁଛି ପାଞ୍ଚ ଦଶ ମିନିଟ୍ ଲାଗିବ ହାଇରେ ଦେଇଦେଲେ। ଫୁଟିଗଲା ପରେ ହେଇଗଲା। ଆଉ ଯଦି ଆରମ୍ଭରୁ ପାଣି ଦେଇଦଉନ୍ତି ସେ ସିଝିବା ପାଇଁ
ହଁ ଟାଇମ୍ ଲାଗିବ ଆଉ ଜଣେ ଜଣେ ସିଜେଇ ଦିଅନ୍ତି।
ସିଝେଇ ଦିଅନ୍ତି ତାର ଟିକେ ଅଲଗା ଛୁଙ୍କ ମାନେ ଯେଉଁମାନେ ରସୁଣ ପିଆଜ ଏସବୁ ଖାଆନ୍ତି ନା ସିଏ ଆଗ ସିଝେଇ ଦିଅନ୍ତି। ଟି ଆଳୁ ବାଇଗଣ ସଜନା ଛୁଇଁ ଥିଲେ ବି ଆହୁରି ବଢ଼ିଆ।
ସଜନା ଟେଷ୍ଟ ଲାଗେନା ବେଶୀ।
ହଁ ଆଉ ତା ସହିତ ଆଉ ଗୋଟେ ଜିନିଷ ସ୍କିପ୍ କରିଦେଲି ବଢ଼ି
ସେଇଟା ବଢି ଆପଣ ପକାନ୍ତି ତିଆରି କରନ୍ତି? ଓହୋ ନିଜେ ତିଆରି କରନ୍ତି।
ହଁ ହଁ।
ଅ ହଁ। ଅ ଯା ହଉ ନିଜେ ତିଆରି କରୁଛ। ଏଇ ଥଣ୍ଡା ଦିନରେ କରିକି ରଖି ଦେଇେଇଥିବେ। ଥଣ୍ଡା ଦିନରେ କରିକି ରଖିଦେଇଥିବେ ଆଉ।
ହଁ ହଁ ଏ ବର୍ଷା ପାଗ ଆସିଲେ ସେଇଟା ଟିକେ
ଷ୍ଟକ୍ କରିକି ରଖି ଦଉଛନ୍ତି ପୁରା ଗୋଟେ ବର୍ଷ ପାଇଁ।
ଗୋଟେ ବର୍ଷ କଣ ହେଇତ ସାତ ଆଠ ମାସ ଗଲା ପରେ ଫୁଣି ଖରା ମାସ ଆରମ୍ଭ ହେଲା ପରେ ପୁଣି ଆଉ ଷ୍ଟାର୍ଟିଙ୍ଗ ହେଇଯିବ ଆଉ ଗୋଟେଇବା ଆଉ
ପଖାଳ ଫଖାଳ ସବୁଥିରେ ବଢି ଟା ଦରକାର ନା।
ଦରକାର ପଖାଳ ଟା ବି ମୋର ପ୍ରିୟ।
ପ୍ରିୟ ନାଇଁ ଓଡିଆ ମାନେ ତ ପଖାଳ ପ୍ରିୟ ହେଇଥିବ ଆଉ।
ପଖାଳ ପ୍ରିୟ ଆଉ ଯେତେ ଏ ମାନେ ଯେତେ ଭଲ ଆଇଟମ ଥାଉ ଖିରି ପୁରି ଥିଲେ ବି ପଖାଳଟା ବି ମୋର ଭାଗରେ ଲୋଭ।
ପଖାଳ ଟା ଶାନ୍ତି ବି ଲାଗେ ଖାଇଲେ ଖରା ଦିନରେ ପଖାଳ ଟା ଖାଇବା କଥା। ଆଉ ରାତିରେ କଣ ପଖାଳ ଖାଉଛନ୍ତି ନା ରୁଟି ଖାଉଛନ୍ତି?
ନାଇଁ ନାଇଁ ପଖାଳ ନାହିଁ ରୁଟି ଖାଉଛି ଆଉ ଗୋଟେ ଗୋଟେ ରୁଟି ଖାଇବି।
ହୁଁ ରାତିରେ ବି ହାଲକା ଖାଇବା କଥା।
ହାଲ୍କା ଖାଇବା କଥା।
ଆଉ ଛୁଆ ମାନେ ପାଠ ପଢୁଛନ୍ତି?
ହଁ ଛୁଆମାନେ ପଢ଼ୁଛନ୍ତି। ଏବେ ଟାଇମ୍ ହେଇନି ଉଠିବା ହ ତ ଏବେ କରିନି କିଛି କରିବି ଗରମ ଗରମ ଖାଇବି ଆଉ।
ହୁଁ।
ମତେ ଲାଗୁଛି ରୁଟି ଆଉ ଭଜା।
ଖାଇଲେ ତାର ମଜା ଅଲଗା। ଗରମ ଗରମ ରୁଟି ହଉଥୁବ ଖାଉଥୁବ।
ହଁ ସେ ଖାଲି ରୁଟି ଖାଇ ହେଇଯିବ। କିଏ ଖାଇପାରିବନି ମାନେ ଅନ୍ୟ ଜଣଙ୍କୁ ଦେଇପାରିବ ଖାଲି ରୁଟି ଖାଇପାରିବ। ଯିଏ ନ ଖାଇବା ବାଲା ବି ମାନେ ଖାଲି ରୁଟି
ସେ ଖାଇଦେବେ ରୁଟି ଖାଲି
ଖାଲି ରୁଟି ଦିଟା ତିନିଟା ଏମିତି ଖାଇ ହେଇଯି
ହଁ ଖାଇଦେବେ ସେମାନେ। ଆଉ ଆଉ ଲଞ୍ଚ ରେ କଣ ବନେଇଥିଲେ ଆଜି?
ଲଞ୍ଚରେ ବି ଥିଲା ଆମର ଆଜି ଗୁରୁବାର ଥି ପିଲା ପଖାଳ ଏଇ ଯୋଉ ସରି ପଖାଳ ନାଇଁ ଅରୁଆ ଡାଲମା ପୋଟଳା ଆଳୁ ଭ ଜା ଆଉ ଆଳୁ ବଡି ଚକଟା
ତା ହେଲେ ଆ ଆଜି ବି ବଢି ଖାଇଛନ୍ତି ଆଉ।
ହୁଁ ସେଥିପାଇଁ ବଡି କଥା ମନେ ପଡିଗଲା।
ହୁଁ।
ଆମ୍ବ ତ ଏବେ ଆମ୍ବ ସିଜନ ଅଛି। ଟିକେ ସବୁ ଖାଇବାରେ ଆମ୍ବ ନ ନେଲେ ଟିକେ ଭଲ ଲାଗୁନି। ମଜା ତାର ଅଲଗା।
ହଁ ଆମ୍ବ ସୋଢା ପଡା ବନେଇଛନ୍ତି ନା ନାଇଁ ଆପଣଙ୍କର ତ
ଆମ୍ବ ଗଛ ଅଛି ନାଇଁ।
ଆମ୍ବ ଗଛ ଅଛି ତ ବନେଇଥିବେ।
ହଁଁ ଅମ୍ବ ସେରା ବନେଇଛି। କିନ୍ତୁ ବେଶୀ ବନେଇନି ଅଳ୍ପ ବନେଇଛି।
ନାଇଁ ନାଇଁ ମାଗିବିନି ମ।
ନାଇଁ ନାଇ ମାଗିବା କଥା ନୁହେଁ। ଇଏ ମେନ୍ କଥା ଦୂର ଅଛି ତାପରେ କୋଉଠୁ କୋଉଠୁ ଆପଣ କରୁଛନ୍ତି? ଆ ମାନେ ମାଗିବା କଥା ନୁହଁ ଏଇ ବର୍ଷ ନା ମାନେ ବେଶୀ ବନେଇନି ଗଲା ବର୍ଷ ବହୁତ ବନେଇଥିଲି ଆଉ ବହୁତ ତୁ ମାନେ ଉଁ ଆମ ଗାଁଙ୍କୁ ଦେଇଥିଲି ଆଉ ଆମ ଯାଆଙ୍କୁ ଦେଇଥିଲି
ଯାଆ, ନଣନ୍ଦ ସମସ୍ତଙ୍କୁ ବାଣ୍ଟୁଥିବେ ଆ
ହଁ କେବେ ଏ ବର୍ଷ ଅଳ୍ପ ପ ହେଇଛି ତିନ ଫିର ବି ତିନିଟା ଖଣ୍ଡେ ହେଇଛି। ତିନିଟା ଖଣ୍ଡେ ହେଇଛି କଞ୍ଚା ଆମ୍ବରେ କରିଛି ଦୁଇ ଟା ପାଚିଲା ଆମ୍ବରେ ଗୋଟେ କରିଛି ଆଉ।
ହୁଁ ହୁଁ।
ବନାନ୍ତି, ଆମ୍ବସଡ଼ା ବନାନ୍ତି?
ଆଜ୍ଞା
ଆମ୍ବଶଡ଼ା ବନାନ୍ତି?
ହଁ ମୁଁ ଆଗରୁ ଯୋଉଠି ରହୁଥିଲି ସେଇଠି ଆମର ଆମ୍ବ ଗଛ ଥିଲା ସଫିସିଏଣ୍ଟ୍ ବନେଇ ହଉଥିଲା। ଆଉ ଏଇଠି ଯୋଉ ରହୁଛି ନା ଏଇଠି ଆମ୍ବ ଗଛ ନାହିଁ ଏରେ ହଁ ଏଠି ସବୁ କିନିକି ଖାଇବାକୁ ପଡ
ଆଉ ବଳିିଲେ ତ ବନ୍ ବଳିଲେ ତ ସଡା ବନେଇବେ ଆଉ
ଆମ୍ବ ହିଁ ମିଳୁନି ଆମର ସେଠି ଥିଲୁ କଣ ଆମର ସେଠି ବହୁତ ଆମ୍ବ ଥିଲା। ଘର ଟା ଟିକେ ଛୋଟ ହେଲା ତ ଏ ବର୍ଷା ଦିନରେ ପାଣି ଫାଣି ଗଲା ତାପରେ ସେଥିପାଇଁ ଘରଟା ଚେଞ୍ଜ କରିଦେଲୁ ହଁ। ଆଉ ଏଠି ଆମ୍ବ ମିଳୁନି ହେଇଥିପାଇଁ ପଇସା ଦେଇକି ଖାଇବାକୁ ପଡୁଛି ଆମ୍ବ।
ସବୁ ଜିନିଷ ତ କିଣିକି ଖାଇବାକୁ ପଡୁଛି ଆଉ ଆମ୍ବ ଟା ଟିକେ ସିଜିିନ ଖିଆ ହବ ଆଉ କଣ ଅଫ ସିଜିନ ରେ ଆଉ ଥୋଡି ମିଳିବ?
ଆମ୍ବ ଟା ଟିକେ ସମସ୍ତଙ୍କର ପସନ୍ଦ ନା।
ସେଇଟା ତାର ସେଇ ଟାଇମଟା ଥାଏ ନା ଦି ଚାରି ମାସ ସେଇ ଦି ଚାରି ମାସରେ ହେଇ ଇଚ୍ଛା ହୁଏ ତାପରେ ଯେତେ ମିଳିଲେ ବି ଇଚ୍ଛା ଆଉ ହବନି ଯେ ମିଳିବ ବର୍ଷା ଯାକ ମିଳିବ କିନ୍ ରେଟ୍ ଥିବ କିନ୍ତୁ ଇଚ୍ଛା ହବନେଇ ଖାଇବା ପାଇଁ।
ନାଇଁ ତାର ସିଜିନରେ କେବଳ
ହଁ ଇଣ୍ଟେଷ୍ଟଟା ମାନେ ଟିକେ କମ୍ ହେଇଯିବ ନା!
ଆଉ ଆମର ଭାଉଜ ଘରେ ଅଛନ୍ତି ସେଇଠି ସେ ଆମ୍ବ ପଠାନ୍ତି ଯେ ତାଙ୍କର ବି ଆମ୍ବ ଗଛ ଅଛି। ଆମ୍ବ ସଡା ବି ପଠେଇଛନ୍ତି।
ହଁ ଯେ ବନାନ୍ତି ତାହେଲେ ନାଇଁ?
ଆମ ଭାଉଜ ସବୁ ବନାନ୍ତି, ବଡି ଫଡି ବି ବନାନ୍ତି। ସବୁ ବନ
ହଁ ଆପଣଙ୍କ ଭାଉଜଙ୍କୁ ଟିକେ କହିବ ଆମ ପାଇଁ ବି ଟିକେ ପ
ଆପଣ ବା ବନେଇଛନ୍ତି ଆପଣ ବନେଇଛନ୍ତି ଆଉ ଆମ ଭାଉଜ କଣ ପାଇଁ କହିବି ଦବା ପାଇଁ?
ସେଇଟା ଯେ ହେଲେ ଆପଣଙ୍କ ଭାଉଜ କେମିତି ବନଉଛନ୍ତି? ହଁ ହଁ ଅଲଗା ଅଲଗା ନା!
ଓହୋ ହଉ ଠିକ ଅଛି ଫୋନରେ ଫଟୋ ଉଠେଇ ପଠେଇ ଦେବି।
ହଉ ଠିକ ଅଛି ତ କଲର ଟା କେମିତି ଅଛି ଗ୍ରୀନ୍ ଅଛି
ଅ ଆପଣ କଣ କଞ୍ଚା ଆମ୍ବରେ ବନେଇଛନ୍ତି ନା ପାଚିଲା ଆମ୍ବରେ ଦି ଆମ୍ବ ଯୋଉ କଞ୍ଚା ଆମ୍ବରେ ବି ବନେଇଛନ୍ତି ପାଚିଲା ଆମ୍ବରେ ବି
ପାଚିଲା ଆମ୍ବରେ ଗୋଟେ ବନେଇଛି।
ଓହୋ। ଆପଣ କଣ ଆମ ଭାଉଜ ଠୁ ସବୁ ଶିଖି ଯେଇଛନ୍ତି କି?
ନା ନା ତାଙ୍କ ସହିତ ଲିଙ୍କ ନାଇଁ।
ଲିଙ୍କ ନାହିଁ, ଟିକେ ଟିକେ କଣ ମିଶୁଛି ସବୁ କଥା ତ!
ମିଶୁଛି! ଓହୋ।
ହୁଁ ଆମେ ଆଗରୁ ସେଇଠି ତାଙ୍କ ଘର ପାଖରେ ରହୁଥିଲୁ। ଏବେ ଟିକେ ଏପଟକୁ ପଳେଇ ଆସିଲୁ ଟିକେ ଏକା ଏକା ଫିଲ୍ ହଉଛି ଆଉ। ବାପଘର ଟା ଦୂର ହେଇଗଲା ଆଗରୁ ପାଖ ଥିଲା ତ।
ପାଖ ଥିଲା।
ହୁଁ ଏବେ ଟିକେ।
ଦୂରେରେ ଦୂରେ। ରେ ହଉ କିମ୍ବା ପାଖରେ ହଉ ମନ ନିର୍ମଳ ଥିଲେ। ଯେମିତି ଗୋଟେ ଢେଗ ଥାଏ ଓଡ଼ିଆରେ ନା ଆଁ। ମାନେ ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା ଗାଡ଼ିଆ ଟା ବି ଗଙ୍ଗା ହେଇଯିବ।
ହଁ ଆପଣଙ୍କୁ ଢେକ ଫେଗ ଭଲ କହି ଆସୁଛି।
ନାଇଁ ଏମିତି ଦୂରରେ ପାଖରେ କଣ ସମ୍ପ୍ରକ ସେମ ଅଛି ନା। ମାନେ ଟିକେ।
ନାଇଁ ନାଇଁ ସମ୍ପର୍କ ଭଲ ଅଛି। ଏ ଭାଉଜ ଡେଲି ଆସୁଛନ୍ତି ଯୋଉ ଦିନ ନ ଆସିଛନ୍ତି ମୁଁ ପଳଉଛି ଏତେ ବି ଦୂର ନୂଅ ଯେ ଯାଇ ହବନି।
ଯାଇ ହବନି ଆଉ ତାହେଲେ ଠିକ ଅଛି।
ଗାଡିର ବି ଆବଶ୍ୟକ ପଡୁନି ଗା ଚାଲିକି ଯାଇ ହଉଛି।
ହଁ ତାହେଲେ ଠିକ ଅଛି।
ବେଶୀ ଦୂର ହେଇଥିଲେ ତ ଯିବା ଆସିବା କୋଉ ମାସକରେ। ସପ୍ତାହ ରେ ଯାଇଥାନ୍ତୁ। ଏମିତି କଣ ସବୁଦିନି ଯାଇ ଆସି ହଉଛି ଆଉ।
ସେଟା ଭଲ ଅଛି।
ଆଁ ଆମ ଝିଆରି ଅଛି ସେ ମୋ ଝିଅଠୁ ବି ବଡ ସେ ଆସୁଛି ଏବେ ବି ପଢୁଛି ବା।
ଟାଇମ ହେଇନି ଆଉ ଆସିନି।
ନାଇଁ ସେ ନଅଟାରେ ଯିବ।
ନଅ ଟା ରେ ଯିବ ନାଇଁ।
ହୁଁ ପିସାଙ୍କର ଯୋଉଦିନ ନାଇଟ୍ ସିଫ୍ଟ ରହିଯାଉଛି ସେଦିନ ସେ ରହିଯାଉଛି।
ଭଲ କଥା ଏକଲା ରହୁଛନ୍ତି ଆଉ ମାଆ ପୁଅ। ଏକଲା ରହୁଛନ୍ତି ନା ସେଥିପାଇଁ ଝିଅ ପଳେଇ ଯାଉଛି ଆଉ।
ହଁ ଏକଲା ଅଛୁ ତାପରେ ନୂଆ ଘର ଟା ନା। ନା ପୁରୁଣା ଘରେ ବି ଥିଲେ ସେ ଥିୀର୍ ଥାଏ ମୋ ପାଖରେ। ପ୍ରାୟ ରହେ ସେ। ଆଉ ରୋଷେଇ ବସେଇ ଲେଣି।
ନାଇଁ ରୋଷେଇ ବସେଇନି କାରଣ ଉଁ ଘର ଟା ଟିକେ। ଇଏ ଟାଇପ ର ଅଛି ନା ନେଟୱାର୍କ ପାଇବନି ମୁଁ ବାହାରେ। ବୁଲୁଚି କଥା ହଉଛି କରିବି ଆଉ।
ଯାଇକି କ କଥା ହେବେ ନାଇ ରୋଷେଇ କରିବେ।
ହଁ ରୋଷେଇ କରିବି ଏବେ।